ହଁ।
ହଁ ଆଉ କେମିତି ଅଛନ୍ତି?
ଓ ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି ଆପଣ ଶୋଇନାହାଁନ୍ତି ଏ ପର୍ଯ୍ୟନ୍ତ?
ନା ଶୋଇନଥିଲି ଟିକେ କାମ ଥିଲା ତ କାମ ସାରିକି ଏଇନେ ଆସୁଛି ଶୋଇବା ପାଇଁ ଆଉ।
ହ ଆପଣ କଣ ପଢାପଢି କରୁଛନ୍ତି?
ନା ନା ମୁଁ ମ୍ୟାରେଡ।
ଓ ହୋ।
ହୁଁ। ତ ଏମତି ଘର କାମ ଟିକେ ଲେଟ୍ ହେଇଗଲା କଲାଏଳୁକୁ ତ ଆସିଲି ଏଇନେ ଆସୁଚି ଶୋଇବା ପାଇଁ।
ଓ ଆପଣ କୋଉଠୁ କହୁଛନ୍ତି, କି କୋଉଠି ରହୁଛନ୍ତି?
ମୁଁ ନୟାଗଡରେ।
ନୟାଗଡ।
ହୁଁ ଆପଣଙ୍କ ଘର କୋଉଠି?
ଭୁବନେଶ୍ୱର।
ଆଚ୍ଛା କଣ କରନ୍ତି ପଢାପଢି?
ନା ମୁଁ ବି ମ୍ୟାରେଡ ଅଛି।
ଆଚ୍ଛା ଆଚ୍ଛା। ଆଉ ଖାଇବା ସରିଲାଣି?
ଖାଇବା ତ କେତେବେଳୁ ସରିଗଲାଣି।
କଣ ରୋଷେଇ କରିଥିଲେ ଆଜି?
ମୁଁ ଆଜି ରୁଟି ଆଉ ସୋୟବିନ ଆଳୁ ତରକାରୀ।
ଆଚ୍ଛା।
ଆଉ ଆପଣ ଆଜି କଣ ଖାଇଲେ ରାତିରେ?
ଅ ଆମର ତ ଆଜି ରୁଟି ହେଇଛି, ଭାତ ବି ହେଇଛି ଆଉ ପଣସ ଡାଲମା ହେଇଥିଲା ସକାଳେ, ଅ ଛତୁ ତରକାରୀ ହେଇଥିଲା।
ଓ ରାତିରେ ଏତେ କଥା।
ଆଉ ମାନେ ଆମର ସମସ୍ତେ ରୁଟି ଖାଆନ୍ତିନି କି ସମସ୍ତେ ଭାତ ଖାଆନ୍ତିନି ଏମତି ତ ଯିଏ ଯାହା ଖାଆନ୍ତି ତାଙ୍କୁ ଇଏ ଅନୁସାରେ ହୁଏ ଆଉ।
ଆଚ୍ଛା ଆପଣଙ୍କର ବୋଧେ ବହୁତ ଲୋକ ରହୁଛନ୍ତି ବୋଧେ?
ବହୁତ ମାନେ ଶାଶୁ ଶଶୁର ସ୍ଵାମୀ ମୋ ଛୋଟ ଝିଅଟେ ଦେଢ ବର୍ଷର ଆଉ ଦିଅର ସେ ବାହାରେ ଚାକିରୀ କରିଛନ୍ତି, ଜା ଅଛି।
ସେଥିପାଇଁ ଏତେ ପ୍ରକାର ହଉଚି ଆଉ।
ହଁ ସମସ୍ତଙ୍କର ଅଲଗା ଅଲଗା ପସନ୍ଦ ନା। ଶାଶୁଙ୍କର ରୁଟି ଶ୍ୱଶୁର ଖାଇବେ ମାନେ ଭାତ ସିଏ ମାନେ ଯୋଉ କୁହନ୍ତି ନା ଆଠକାଳି ବାରମାସ ଯୋଉ ଗୋଟେ ଅଛି ଆମର ତାଙ୍କର ପଖାଳ। ସେଇ ମାନେ ଯୋଉ ଆମର ଚାଇଁ ପଖାଳ ହଉ ନହେଲେ ଆମ୍ବିଳି ପଖାଳ ହଉ ସେ ସବୁବେଳେ ପଖାଳ ତାଙ୍କର। ଆଉ ଶାଶୁଙ୍କର ସବୁବେଳେ ରୁଟି। ସେ ଖାଲି ସକାଳ ଟାଇମ ଭାତ ଖାଇବେ ତାଙ୍କର ଅଛି ଡାଇବେଟିସ ଅଛି ତ ସେ ରୁଟି ଖାଇବେ। ତାପରେ ମୋ ଜା ତାର ଇଚ୍ଛା ହେଲେ ସେ ଭାତ ଖାଇବ ନହେଲେ ରୁଟି ଖାଇବ। ଆଉ ମୋର ମୋତେ ଟିକେ ରୁଟି ପସନ୍ଦ ନାଇଁ ମୁଁ ଭାତ ଖାଏ। ଏମତି ଆଉ ସମସ୍ତଙ୍କର ଅଲଗା ଅଲଗା ପସନ୍ଦ ପସନ୍ଦ ଅନୁସାରେ ହଉଛି ରୋଷେଇ ଆଉ।
ଆପଣଙ୍କ ଶ୍ୱଶୁର କଣ ପଖାଳ ରାତିରେ ବି ଖାଆନ୍ତି?
ହଁ ତାଙ୍କର ସବୁବେଳେ ସେମତି ଅଛି ଅଭ୍ୟାସ ଅଛି ତ କଣ କରିବେ ଯେତେ ପାଟି କଲେ ବି ସେ ଶୁଣିବେନି ଦେହ ଖରାପ ଥିଲେ ବି କହିବି ମୁଁ ପଖାଳ ଖାଇବି।
ହଁ ପଖାଳ ଭଲ ଲାଗେ ଖାଇବାକୁ ଆଉ ସେଥିପାଇଁ ଆଉ କିନ୍ତୁ ରାତିରେ ପଖାଳ ବହୁତ କମ ଲୋକ ଖାଆନ୍ତି। ଆମର ସବୁ ଖରାବେଳେ ପଖାଳ ଖାଉ ସେ ପୁଣି ମାନେ ଚାଇଁ ପଖାଳ।
ଉଁ ହୁଁ। ମୁଁ ତ ଏଇଠି ଆସିଲା ପରେ ମୁଁ ବି ନିଜେ ଆଶ୍ଚର୍ଯ୍ୟ ହେଲି ଯେ ମାନେ ତାଙ୍କର ପଖାଳ ମୁଁ ଗୋଟେ ଥର ଏମିତି ଭା ତା ପରେ ପୂରା ସରେଇ ଦେଇଥିଲି ତ ଗରମ ଭାତ କରିଦେଇଛି ତାପରେ ମୋ ହଜବେଣ୍ଡ ବି ପାଟିକଲେ କହିଲେ ତାଙ୍କୁ ପାଣି ପାଣି ପଖାଳି ଦିଅ ଯୋଉ ବେଲେ ଦେଇଦିଅ ଭାତ ପାଣି ପଖାଳି ଦିଅ ତାଙ୍କୁ ଦିଅ ନହେଲେ ସେ ଖାଇବେନି ଉଠି ପଳେଇବେ ଏନି। ତ ତାପରେ ପୁଣି ପାଣି ପଖାଳିକି ଦେଲି ମୁଁ ଜାଣିନଥିଲି ସେ ସେ ପଖାଳ ଖାଆନ୍ତି ବୋଲି।
ହ ପଖାଳିକି ତ ଭୋଜୀ ମଟନ ତାଙ୍କ ପାଇଁ ଆଗ। ଥୁଆ ହୋଉଛି ପଖାଳ।
ବା ବାହାଘର କେତେ ବର୍ଷ ହେଇଗଲାଣି?
ବାହାଘର ତିନି ବର୍ଷ।
ଓହୋ।
ହଁ।
ହଁ ଆପଣ ଏଇ ରଥଯାତ୍ରା କଣ କରିବେ ରଥଯାତ୍ରା ଆଗକୁ ଆସୁଛି?
ରଥଯାତ୍ରା ଆମର ନାଇଁ ଆମ ଏଇଠି ହଉଛି ଆମ ଘର ପାଖରେ ମାନେ ତିନି ଚାରିଟା ଘର ଛାଡିିକ କି ଆମର ଜଗନ୍ନାଥ ମନ୍ଦିର ତ ଆମ ଘର ପାଖରେ ହିଁ ରଥଯାତ୍ରା ହଉଛି।
ତ ଏଠିକି ଯିବୁ ରଥ ଭିଡିବା ପାଇଁ ଆଉ ଏଇଟା ମୋର ପ୍ରଥମ ଥର କାହିଁକି ନା ମୁଁ ଆଜି ପର୍ଯ୍ୟନ୍ତ ବାହାରକୁ ବାହାରିନି ମତେ କିଏ ଦେଖ ଦେଖି ନାହାନ୍ତି ଏଇ ସାହିରେ କଣ ଏଇ ଗାଁ ରେ ଦେଖି ନାହାନ୍ତି କେହି। ତ ମୁଁ ଏଥର ବହୁତ ଇଚ୍ଛା କରୁଛି ଯେ ରଥ ଭିଡିବା ପାଇଁ ଯିବି ନେଇକି କିଏ ଯିବେ ଯଦି ଯିବି ନହେଲେ ଯାଇ ପାରିବିନି। ହଁ କରିଛନ୍ତି ତ ଦେଖାଯାଉ। ମୁଁ ମୁଁ କହିବା କଥା ମୁଁ ଛୁଆ ତ ଦେଢ ବର୍ଷ ହେଲାଣି ତାପରେ ବାହାଘର ତିନି ବର୍ଷ ବି ହେଇଗଲାଣି ତ ମନ୍ଦିର ଏଠିକି ଯାଇକି ର ଥ ଭିଡ଼ିବା କିଛି ଅସୁବିଧା ନାହିଁ। ଓଢଣା ଯେମିତି ରହିବା କଥା ରହିବ କିଛି ନ ନା ନାଇଁ ଏତେ ଲୋକ ଆସିଥିବେ ସେଠିକି କଣ କରିଛନ୍ତି ତ ସେ ଟିକେ ଇଏ ହୁଅନ୍ତି।
ତାପରେ ଆମର ଏଠି ବହୁତ ମାନେ ଜଗନ୍ନାଥ ମନ୍ଦିରଠି ଆମର କାର୍ତ୍ତିକ ମାସରେ ବହୁତ ବଡ ଯା ତ୍ରା ହୁଏ। ପାଖାପାଖି ଚାରି ପାଞ୍ଚ ଦିନ ଆମର ଯୋଉ ଆମ ବାହାରେ ଯୋଉ ଆସେ ଅପେରା ଯାତ୍ରା ହୁଏ ଅପେରା ପାର୍ଟି ଯୋଉ ଆସେ ମାନେ ରାତିରେ ନାଚ ହୁଏ। ତାପରେ ଆମର ମାସଟା ସାରା ଦୀପ ବୁଲା ହୁଏ। କିନ୍ତୁ ଚାରି ଦିନ ଆମର ରାସ ଯାତ୍ରା ହୁଏ। ତ ସେଇ ଚାରି ଦିନ ଯାକ ବହୁତ ଆଡୁ ବ ଲୋକ କ ଆସନ୍ତି ଏଇ ମାନେ ଟୋଟାଲ ପଞ୍ଚାୟତର ମାନେ ଯେତେ ଯୁଆଡେ ଅଛନ୍ତି ସବୁ ଆସନ୍ତି ଲୋକ ଏଠିକି ଠାକୁରଙ୍କ ଇଏ ପାଇଁ। ତ ଆଉ ସବୁ ସବୁ ମାନେ ଆମ ସାହିରେ କହିବାକୁ ଗଲେ ସବୁ ଯାତ୍ରା ମାନେ ଏଁ ରାମ ଲୀଳା ଯୋଉ ହେଉଛି ଆମର ଏଠି ସବୁ ସବୁ ପ୍ରକାର ଯାତ୍ରା ହଉଛି। ଦଣ୍ଡଠୁ ଧରିକି ରାମ ଲୀଳା ଠୁ ଧରିକି ରାସ ସବୁ ଜିନିଷ। ଗମହା ପୂର୍ଣ୍ଣିମା। ଗମ୍ଭା ପୂର୍ଣ୍ଣିମାକୁ ବି ସେ ବି ଯାତ୍ରା କରୁଛନ୍ତି। ଦୋଳକୁ ଯାତ୍ରା ହଉଛି ତାପରେ ଏବେ ଶୀତଳ ଷଷ୍ଠୀ ହେଇଥିଲା।
ସବୁ ବଢିଆକିରି ହେଇଠି ହଉଛି ପୁରା ପ ଫଙ୍କସନ ଆପଣ ଯାଆନ୍ତିନି ବୁଲିବାକୁ ନାଇ? ଆପଣ ଘରେ ଭିତରେ ରୁହନ୍ତି।
ଘର ଭିତରେ ହିଁ ଦେଖେ ଯାହା ଦେଖିବା କଥା ନହେଲେ ଯଦି ରାତିରେ ଆମର ଯୋଉ ପ୍ରସେସନ ଆସେ ତ ଛାତ ତ ଉପରେ ଯାଇକି ଦେଖା ହୁଏ। ନହେଲେ ମୁଁ ବାହାରୁ କେବେ ଯାଇନି। ଆମ ହଜବେଣ୍ଡକୁ ପସନ୍ଦ ନାଇ ଯେ ମାନେ ହଁ କହିବେ ବୋହୁ ବହୁ ଭଳିଆ ରୁହ ହଁ ବାହାରକୁ କୁଆଡେ ବୁଲିବାକୁ ଯିବା ସେ ଗାଁ ବାହାରକୁ ନେଇକି ଯିବି କିଛି ଅସୁବିଧା ନାହିଁ କିନ୍ତୁ ଗାଁ ରେ ବାହାରକୁ ବାହାରନ।
ହଁ ଗାଁ ମାନଙ୍କରେ ସେମିତି ସବୁ ଥାଏ ମୋର ବି ସେ ଶାଶୁ ଘରେ ସେମତି। ମାନେ ଗାଁ ଭିତରେ କୁଆଡେ ଯାଇପାରିବନି ଗାଁ ଗଲା ମାନେ
ତାପରେ ଏଠି ଏନ୍ତି କଣ ହଉଛି ନା ଯଦି ମୁଁ ଏଠି ବାପ ଘରୁ ଆସୁଛି ଗାଡିରୁ ଓହ୍ଲେଇକି ଆସିଲା ବେଳେ ସିଏ ପୁରା ଦଳ ଟେ ସ୍ତ୍ରୀ ଲୋକ ପୁରା ଚାହିଁକି ରହିଥିବେ ପୁରୁଷ ଲୋକ ବି ସିଏ ବି ସେମିତି ତ ସେ ତେବେ ତାଙ୍କୁ ଯୋଉଟା ପସନ୍ଦ ହଉଚି କି ଚାହିଁକି ରହୁଛି ଏମିତି। ତ ସେ କହିବେ ଯେ ନାଇଁ ତମେ ଘରୁ ବାହାରନି ତମେ ସେମିତି ଆଉ ଘରେ ଘରେ ତ କିଛି ଆମର ଅସୁବିଧା ନାହିଁ ବାହାରକୁ ବାହାରିବା କିିଛି ଆବଶ୍ୟକ ବି ପଡୁନି। ତ ଯାହା ଦରକାର ମତେ କୁହ ମୁଁ ନେଇ ଆସିବି କିମ୍ବା ତମର ଯଦି କିଛି ଆଣିବାର ଅଛି ତ ପାଖ ମାନେ ମାର୍କେଟ କୁ ଯିବାହାରି ଅଲଗା ଅଲଗା ଯୋଉ ଗାଁ ଅଛି କିନ୍ତୁ ଗାଁ ରେ ନାହିଁ କିଛି।
ହଁ।
ଏମିତି କିି ଗାଁ ରେ ବ୍ୟାଙ୍କରେ ବି ଆକାଉଣ୍ଟ ଖୋଲା ହେଲାନି ନାଇଁ କିଛି ଆବଶ୍ୟକ ନାହିଁ। ମୁଁ କହିଲି ଆରେ ଏବେ ବାହାରକୁ ବାହାରିନି ଭବିଷ୍ୟତରେ ପିଲାର ସ୍କୁଲ ହବ ଆଁ କିଛିଟା ତ କାମ ପଡିବ ଯିବାକୁ ତ ପଡିବ ନାଇଁ -ନାଇଁ- ନାଇଁ କିଛି ଦରକାର ନାଇଁ ମୁଁ କରିନେବି। ହୁଁ ଏମତି ଆଉ।
ଆଗକୁ ହେଇପାରେ ଆଉ ମାନେ ଗାଁରେ କଣ ଭଲ ସ୍କୁଲ ଅଛି କି?
ସବୁ ଅଛି ମାନେ ସବୁ ସ୍କୁଲ ଅଛି କନ୍ଭଟ୍ ଟୁ ଧରିକି ଆଦର୍ଶ ଟୁ ଧରିକି ସବୁ।
ହୁଁ, ହୁଁ।
ସବୁ ସ୍କୁଲ, କଲେଜ ସବୁ ଅଛି।
ଦେଖିବେ ଆପଣ ଯଦି ସେ ଯଦି କରିପାରିବେ କରିବେ ନହେଲେ ଆପଣ ଯାଇଁ କରିବେ ବାହାରେ କରିବାକୁ ପଡିବେ କଣ କରିବେ ଆଉ।
ହଁ। ମୁଁ ତ ଜବ-ଫବ ପାଇଁ କହିଲି ସେ ବି କହିଲେ ନାଇଁ -ନାଇଁ କିଛି ଆବଶ୍ୟକ ନାହିଁ। ଯାହା ଦରକାର ମତେ କୁହ ଟଙ୍କା ଦରକାର କୁହ ମୁଁ ଦେଇଦେବି ତମର ଯେତେ ଦରକାର ଅଛି। ଆଉ ସେମିତି ଜବ୍ ଫବ୍ କରିବା ଦରକାର ନାହି ଏଠି ଆ ତାଙ୍କର ଏଠି ଗୋଟେ ଜିନିଷ ହଉଛି କଣ ଦେଖିଲି ମାନେ ମନା କରିବାର ବି କାରଣ ଅଛି। ଆ ମାନେ କିଛିଟା ସ୍ତ୍ରୀ ଲୋକମାନେ ଏମତି କିଛି କାମ କରୁଛନ୍ତି ଯୋଉଥିପାଇଁ କି ପୁରୁଷ ଲୋକମାନେ ସ୍ତ୍ରୀ ଲୋକ ଲୋକ ମାନଙ୍କୁ ବିଶ୍ଵାସ କରିବା ପାଇଁ ମାନେ ଟିକେ ତ କୁଣ୍ଠିତ ହଉଚନ୍ତି। ତମ୍ ଯେ ଜେତେ ବିଶ୍ଵାସ ଜେତେ ଭରସା ଥିଲେ ବି ମନରେ ଗୋଟେ ଜିନିଷଟାର ଡର ରହୁଛି ତାଙ୍କ ମାନଙ୍କର।
ହୁଁ, ହୁଁ।
ହଁ ସେଥିପାଇଁ ମାନେ ତାଙ୍କର ନିଜ ବଡ ବାପାଙ୍କ ଝିଅ ବି ଏମିତି କିଛି କରିଛି। ମାନେ ଗୋଟେ ଛୋଟ ଝିଅକୁୁ ଛାଡିକି ନିଜ ମାନେ ଯାହାକୁ ବାହାଘର ହେଇଥିଲା ତାଙ୍କ ପୁତୁରା ଜଣେ ତାଙ୍କୁ ନେଇ ପଳେଇଲା। ତାପରେ ସେଇ ଭାଇ ଆଉ ଜଣ ହଁ ଛୋଟ ଝିଅଟେ ମାନେ ପାଞ୍ଚ ବର୍ଷର ଝିଅକୁ ଛାଡିକି ପଳେଇଲା। ତ ତାପରେ କଣ ହେଇଛି ସେ ଭାଇ ମାନେ ଯାହାଙ୍କୁ ସେ ମ୍ୟାରେଜ କରିଥିଲେ ତାଙ୍କ ଭାଇ ମାନେ ସେ ଭାଇ ଆଉ ଜଣଙ୍କୁ ମାନେ ବାହାଘର ହେଲା ତାଙ୍କ ସହିତ। ସେ ସ୍ତ୍ରୀ ଲୋକ ବି ସେମିତି ପାଞ୍ଚ ବର୍ଷ ଝିଅକୁ ନେଇକି ପଳେଇଲେ।
ତ ଏମିତି ଆଙ୍କ ଏଠି ଚାଲିଛି ତ ଆଙ୍କ ନିଜ ଭଉଣୀ ଯଦି ଏମିତି କରୁଛି
ମ ତାଙ୍କ ନିଜ ଗାଁରେ ନିଜ ପରିବାରରେ ଏମିତିଆ ଘ
ତ ହଁ ନି ଯଉ ନିଜ ଭଉଣୀ ଗାଁରେ ହିଁ ମାନେ ବାହାଘର ହେଇଥିଲା ସାତ, ଆଠ ଘର ଛାଡିକି ଆଙ୍କ ଘରଠୁ।
ଆଚ୍ଛା ଆଚ୍ଛା ହୁଁ। ଓ ଲଭ୍ ମ୍ୟାରେଜ କରିଲା ପରେ ବି ଆଉ ଜଣକ ସହିତ ପଳେଇଗଲେ।
ହଁ ତାଙ୍କ ନିଜ ପୁତୁରା ପୁଣି ଅଲଗା ବି କେହି ନୁହଁ ତାଙ୍କ ତାଙ୍କ ମାନେ ସ୍ଵାମୀଙ୍କ ଭାଇର ପୁଅ।
ଏମିତି କେମିତି କଣ ମୁଁ କିଛି ବୁଝିପାରୁନି।
ସେଟା ମୁଁ ବି ନିଜେ ବୁଝିବନି ମୁଁ ଆସିିଲା ପରେ ସବୁ ଜାଣିଲି ମୁଁ ବି ଜାଣିନଥିଲି। ତାଙ୍କ ଘ ଏମିତି କିଛି ହେଇଛି।
ସ୍ୱାମୀଙ୍କ ଭାଇର ପୁଅ ମାନେ ତ ପୁଅ ଭଳିଆ ହେଲା ନା।
ହଁ ହଁ।
ସେମାନେ ବୋଧେ ନୂଆ ନୂଆ ବାହା ହେଇଥିଲେ କଣ ଏମତି ହେଇଥିବ ଆଉ ନାଇଁ।
ନୂଆ ନୂଆ ବାହାଘର ମାନେ ଝି ମାନେ ଛୁଆକୁ ପାଞ୍ଚ ବର୍ଷ ହେଲାଣି ତ ଆଉ ନୂଆ ବାହାଘର କଣ ରହିଲା ଯେ।
ହଁ ପାଞ୍ଚ ବର୍ଷ ହେଲାଣି ମାନେ। ହଁ ତାମାନେ ଏଇଟା ଗୋଟେ କି କଥା ଏଇଟା ଗୋଟେ ଭଲ କଥା ତ ନୁହଁ
ହଁ ମାନେ ୟାଙ୍କ ବୟସ ହଉଛି ମାନେ ପୁଅର ବୟସ ବହୁତ କମ କହିବ ବୋଲେ ମତେ ଲାଗୁଛି ମାନେ କିଛି ତ ମାନେ ଇଏ ହେଇଛି ସେ ଯାଇଛନ୍ତି। କଣ ତାଙ୍କୁ ଲେ
ନା ନା ଗୋଟେ ଝିଅ ଟେ ଅତି ବେଶୀରେ ଉଣିଶି ବର୍ଷ ଭିତରେ ବାହା ଅର ତା ପୂର୍ବରୁ ତ ବା ହେଇ ନଥିବ ଆଉ ପିଲାକୁ ପା ଛ ବର୍ଷ ହେଇ ଯଉ ମାନେ ଏ ବାହାଗୁଇ ଥିବ ଯଦି ଉଣେଇଶି ରେ ବା ହେଇଥିବ ଅ ପଚିଶ ଛବିଶ ବର୍ଷ ହେଇଥିବ।
ହୁଁ ହୁଁ।
ଆପଣ ସେଠି ସେ ଝିଅ ମାନେ ଜଲଦି ବା ହେଇ ଯାଆନ୍ତି କି ଆପଣଙ୍କ ଘରେ।
ନା ମୁଁ ତ ଚବିଶ ବର୍ଷରେ ବା ହେଇଛି।
ଉଁ ହୁଁ ତାହେଲେ ଠିକ ଅଛି। ନା ଏବେ ବି ଆଉ ଗୋଟେ ନିୟୁଜ ଆସିଛି କୋଉଠି ଗୋଟେ ଦିଲ୍ଲୀ ନା କୋଉଠି ଗୋଟେ। ସେମିତି ସେ ଝିଅଟା ଆ ତା ସ୍ବାମୀ। ବୁଟ ଠିରିକି ମର ମାରିି ଦେଲା ଆଉ ଡିକ ବହୁତ ଜାଗାରେ।
ହଁ ହଁ ହଁ ମୁଁ ବି ଦେଖିଥିଲି ଏଇଟା।
ହଁ ମାନେ। କଣ ପଇସା ପତ୍ର ନା କଣ ଥିଲା କଣ ତା ସ୍ଵାମୀ।
କଣ ଏମିତି ହେଇଗଲା କି ସମତେ କରୁଛନ୍ତି ମୁଁ ଗୋଟେ ଥର କଲ କରୁଛି ଠିକ୍ ଅଛି।
ଆଉ କଲ୍ କରିବ।
ହୁଁ।
କାହିଁକି?